ହ
ହାଲୋ।
ମ୍ୟାଡ଼ାାମ ପ୍ରଣାମ।
ନମସ୍କାର କଣ କରୁଚନ୍ତି?
ହଁ ଘରେ ଥିଲି ଟିକେ ଏଇ ସନ୍ଧ୍ୟାବେଳେ ମନେ ପଡିଲା ତ ମୁଁ କହିଲି ସନ୍ଧ୍ୟାଦବା ପୂ ସହିତ କଥା ହେଇଯଏ।
ଓହୋ ଆଉ କଣ ଖାଇଥିଲେ କଣ?
ଖାଇଥିଲି ଆଜି ଭାତ, ଡାଲି, ଭଜା, କାକୁଡି ସାଲଦ। ତ ମ୍ୟାଡାମ ଆପଣଙ୍କର କଣ ଛୋଟ ଛୁଆ ନା କଣ ଅଛନ୍ତି?
ହଁ ମୋର ଛୋଟ ଛୁଆ ଦିଇଟା ପା।
ଆଉ ତାଙ୍କୁ ସବୁ ସ୍କୁଲ ପଠୋଉଚନ୍ତି ନା?
ଆଜ୍ଞା ପଠୋଉଚି।
ଯୋଉ କଣ ସବୁ ତାଙ୍କ ସ୍କୁଲକୁ ଶିକ୍ଷା ଦେଇକି ପଠୋଉ ମାନେ ଏମିତି ଶିକ୍ଷା ଦେଇକି ପଠୋଉଚନ୍ତି ଯେ ସେମାନେ ଯେମିତି ସ୍ ସ୍କୁଲରେ ଯାଇକି ଭଲ ସବୁଥିରେ ବ୍ୟବହାର, ଚାରିଚଳନ, ପାଠ ସବୁ ଭଲ କରିବେ।
ଆଜ୍ଞା ଆଜ୍ଞା ମୁଁ ବୁଝିପାଇଲି ଆପଣ କୋଉ ବିଷୟରେ କୋହୁଚନ୍ତି। ପ୍ରଥମ କଥା ହୋଉଚି ସ୍ ପି-ପିଲାଟି ବିଦ୍ୟାଳୟ ଯିବା ପୂର୍ବରୁ ପ୍ରଥମେ ବି-ପିଲାଟି ତା ପରିବାରରୁ କିଛିଟା ଶିଖେ ମାନେ ଧରକ ଯେମତି ତାଙ୍କ ବାପାମାଆ ଯେମତି ବାପା ଯେମତି ତାଙ୍କ ମାଆଙ୍କୁ ଯେମ ତି ସମ୍ମାନ ଦୋଉଥିବେ ଏ ସେମତି ସେ ବି ବାହାରକୁ ଗଲେ କି ବିଦ୍ୟାଳୟକୁ ଗଲେ କି ସେ ଯୋଉଠିକି ଯାଉ ବି ସେ ସେମାନେ ସମସ୍ତଙ୍କ ସହିତ ସମସ୍ତଙ୍କୁ ସେମତି ବ୍ୟବହାର ଦେବ ଆଉ ତାପରେ ସେମ୍ ତାଙ୍କ ମାଆ ତାଙ୍କ ବାପ୍ ପା ମାଆଙ୍କ ସହିତ ତି ଯେଉ ଯେମତି ଭଲରେ ବ୍ୟବହାର କରୁଚନ୍ତି ବି ଏତେ ଭଲରେ କଥାବାର୍ତ୍ତା କରୁଚନ୍ତି ସେମତି ସେ ଯିବ ବାହାରେ ସେମତି କଥାବାର୍ତ୍ତା କରିବ ଆଉ ଯଦି ବାପା ମାଆଙ୍କୁ ଖରାପ କଥାରେ କୋହୁଥିବେ ଗାଳି କରୁଥିବେ ପାଟି କରୁଥିବେ ସେ ପିଲାଟା ବି ସେଇଆ ଶିଖିବେ ପ୍ରଥମେ ପିଲାଟି ନିଜ ପରିବାରରୁ ସବୁି ଜିନଷ ଶିଖିଥାଏ।
ହଁ ସେଇଥିପାଇଁ କୁହନ୍ତିନି ପରିବାରର ମାନେ ଇଏ ପଡେ ଉଁ ଛୁଆଙ୍କ ଓପରେ ଛୁଆ ଯାହା ଦେଖନ୍ତି ଶିଖନ୍ତି ସେୟା ଜାଣନ୍ତି ହଁ କୁହନ୍ତୁ।
ଘରର ଏକ ଯତ୍ନଶୀଳ ମାନେ ଯେମତି ଏଥରକ ପିଲାମାନଙ୍କୁ ଛୋଟ ବେଳୁ ଶିଖେଇବ କି କେଉଁ, କେଉଁ ଜିନିଷରେ ତାଙ୍କର ଯତ୍ନଶୀଳ ରହିବା ଦରକାର। ମାଆଙ୍କ ଦେହ ଭଲ ନାହିଁ। ପିଲାଙ୍କୁ କହିଦବ ଟିକେ ଗୋଡ଼ ଟି ମୋଡି଼ଦବେ କି ଚିପି ଦେବେ ଏମିତି। ଏମିତି ଯଦି ଯତ୍ନଶୀଳ ହବ ନିଜେ ବି ଲୁଗାପଟା ଧୋଇ ପାରୁଥିବେ। ହଁ ବାସନକୁସନ ମାଜି ପାରୁଥିବେ ନିଜ ନିତ୍ୟକର୍ମ ଯଦି କରି ପାରୁଥିବେ ସେତିକି ବହୁତ।
ନାଇଁ ନାଇଁ ଚପଲ ହେଇ ସୁ ଆଣିଲେ ମନକର ସ୍କୁଲ ଜୋ ତା ତାକୁ ଖୋଲିକି ତା ଚପଲ ଷ୍ଟାଣ୍ଡରେ ହଁ ଚପଲ ଷ୍ଟାଣ୍ଡ ରେ ରଖିଲେ ସେଇଭଳିଆ ଆଉ।
ଆଜ୍ଞା ଆଜ୍ଞା ବୁଝିକି ଆପଣ ବୁଝିଛନ୍ତି। ତାପରେ ହଉଛି ଆଜ୍ଞା ଏ ସହଯୋଗୀ ମାନେ ଯେମିତି ଅନ୍ୟଙ୍କୁ ଯେମିତି ସାହାଯ୍ୟ କରିପାରୁି ଥିବେ।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
ବୁଝି ପାରୁଛନ୍ତି? ଯେମିତି ଗରିବ ଗୁରୁବାଙ୍କୁ ସାହାଯ୍ୟ କରୁଥିବେ, ଯିଏ ଅସୁବିଧାରେ ପଡ଼ିଥିବେ ତାଙ୍କୁ ବି ସାହାଯ୍ୟ କରିପାରୁଥିବେ। ବୁଝିପାରିଲେ ଆଜ୍ଞା? ଆଜ୍ଞା। ତାପରେ ଆନନ୍ଦ ଦାୟୀ ସିଏ ସିଏ ଖୁସିରେ ରହିପାରିଥିବେ ଅନ୍ୟକୁ ଖୁସିରେ ରଖିପାରୁଥିବେ। ଥିବେ ଅନ୍ୟଙ୍କୁ ଖୁସି ବି ଦେଉ ପାରୁଥିବେ।
ମାନେ ଏମିତି ବ୍ୟବହାର କରୁଥିବ ଯେ ଯେମିତି ପରିବେଶରେ ଖୁସିର ମାହୋଲ ମାନେ ବାତାବରଣ ସୃଷ୍ଟି ହଉଥିବ।
ସୃଷ୍ଟି ହଉଥିବ ହଁ। ଆଜ୍ଞା। ତାପରେ ପରିବେଶରେ ଶିକ୍ଷଣୀୟ ବି ରହିବା ଦରକାର, ଯେମିତି ସମସ୍ତଙ୍କୁ ସମ୍ମାନ ଦେବା, ପାଠ ପଢ଼ୁଥିବା ଦରକାର। ସବୁଠୁ ବେଳେ ଖୁସି ରେ ରହୁଥିବା ଦରକାର, ସମସ୍ତଙ୍କୁ ସମ୍ମାନ ଦେଇ କଥାବାର୍ତ୍ତା କରୁଥିବା ଦରକାର ଏମିତିରେ ରହିଲେ ସେ ପରିବେଶ ରେ ପୁରା ଖାପ ଖୁଏଇକି ପୁରା ଚଳି ପାରିବେ ବୁଝିପାରିଲେ।
ତାପରେ ଆଉ ଗୋଟେ କଥା ହେଲା ମୋବାଇଲ ଆଜିକାଲି ଛୁଆମାନଙ୍କୁ ନଷ୍ଟ କଲାଣି। ସେ ବିଷୟରେ କଣ ଟିକେ କହୁ ନାହାନ୍ତି।
ମୋବାଇଲ, ମୋବାଇଲ ବିଷୟରେ ନ କହିବା ଟା ହିଁ ଭଲ। ମାନେ ଏତେ ମୋବାଇଲ ଟା ଏତେ ଖରାପ ଯେ ପିଲାମାନଙ୍କୁ ଏତେ ଖରାପ କରିଦେଉଛି ଯେ ମାନେ କହିବାର କଥା ନୁହେଁ। ମୋ ପିଲା ଦିଟାଙ୍କୁ ତ ମୁଁ ମୋବାଇଲ ଦଉ ନାହିଁ ମୋଟ ରୁ। ବୁଝି ପାଇଲେ?
ଆଜ୍ଞା। ସେଇଟା ଭଲ ସେଇଟା ଭଲ। ଛୁଆଙ୍କୁ କିଛି ନହେଲେ ଜାଣିବା ପର୍ଯ୍ୟନ୍ତ, ଯେ ପର୍ଯ୍ୟନ୍ତ ଭଲ ମନ୍ଦର ବିଚାର ଛୁଆ ଜାଣିନାହାନ୍ତି ନିଜକୁ ନିଜେ। ସେ ପର୍ଯ୍ୟନ୍ତ ଦବା କଥା ନୁହଁ।
ପିଲାମାନଙ୍କୁ ଯ ଯୋଉ ମୋବାଇଲ ଯୋଉ ଦେଇ ଦଉଛନ୍ତି ଯୋଉ ଛୁଆ ହଁ ମୋବାଇଲ ଟା କଣ ପାଇଁ ବନା ହେଇଛି? ମୋବାଇଲ ଟା ତିଆରି ହେଇଛି ଯେ ଲୋକଙ୍କ ସାହାଯ୍ୟ ପାଇଁ। ଲୋକ ତାର ଉ ଭଲ ବ୍ୟବହାର ନକରି କି ଖରାପ ବ୍ୟବହାର କରୁଛନ୍ତି ବୁଝିଲେ।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
ଆଉ ଛୋଟ ଛୁଆଙ୍କୁ, ଧର ଗୋଟେ ଛୁଆଟେ ଜନ୍ମ ହେଲା ସେ ଯଦି ଖାଉନଥିବ ମା ବାପା ତାଙ୍କୁ ମୋବାଇଲ ଦେଇ ଦେବେ। ସେ ମୋବାଇଲ ଦେଖି ଖାଇବ। ସେ ଉଠିବ ମାନେ ତାକୁ ମୋବାଇଲ ଦରକାର ନହେଲେ କାନ୍ଦିବ। ଉଠିବ ବ୍ରଶ କରିବ ବି ତାକୁ ମୋବାଇଲ ଦେଖେଇ କି ବ୍ରଶ କରିବେ।
ହଁ।
ଆଉ ଖୋଇଦେବେ ବି ମୋବାଇଲ ଦେଖେଇକି। ସେଇଠୁ ଛୁଆ ଶିଖିଲା ମୋବାଇଲରେ ହିଁ ସବୁ କିଛି ଅଛି। ମୋବାଇଲ ଦେଖି ଦେଖି ଦେଖି
ନାଇଁ ନାଇଁ ପରିବାରରେ ସେଇଥିପାଇଁ ସ୍ନେହ ମମତା ଆସ୍ତେ ଆସ୍ତେ କମିଗଲାଣି, ସମସ୍ତେ ସମସ୍ତଙ୍କୁଠୁ ଦୂରେଇଗଲେଣି, ସବୁ ମୋବାଇଲ ଧରି କି ବସି ପଡ଼ୁଛନ୍ତି କିଏ କା ସହିତ ଭଲରେ କଥାବାର୍ତ୍ତା କରୁନାହାନ୍ତି। ଆଉ ସେଇଥିପାଇଁ ଛୁଆ ମାନଙ୍କଠୁ ମୋବା
କିଏ କଣ କଲା କି ନ କଲା ସବୁ ମୋବାଇଲ ରେ ବ୍ୟସ୍ତ।
ତାପରେ ଆଖି ବି ସେଇଥିପାଇଁ ବେଶୀ ଖରାପ ହଉଛି।
ହୁଁ ଛୁଆକୁ ମୋବାଇଲ ଧରେଇ ଦେଲ ଖୋଇ ଦେଲ ଛୁଆ ଟା ଚୁପଚାପ୍ ଖାଇଦେଲା ସେଇଟା ଆମେ ବୁଝୁଛୁ। ଛୁଆ ଟା ଖାଇଦେଲା। ତାପରେ ଯୋଉ ମୋବାଇଲ ଟା ସେ ଯୋଉ ମୋବାଇଲଟା ଧରିକି ଯୋଉ ନିଶା ହେଇଗଲା ସେ ଖାଇଲା ବେଳେ ସବୁବେଳେ କାନ୍ଦିବ କି ମତେ ମୋବାଇଲ ଦେଖା ମୁଁ ଖାଇବି। ବୁଝିପାରୁଚନ୍ତି ନା ସେଟା ଯାହାବି ହେଲେ ଗୋଟେ ଇଏ।
ତାପରେ ଆଉ ଗୋଟେ କଥା ସବୁଠୁ ଇମ୍ପୋର୍ଟାଣ୍ଟ ହଉଚି ଆପଣଙ୍କର ଝିଅ ଅଛି କି ନା?
ହଁ।
ଏ ବ୍ୟାଟ ଟଚ ଗୁଡ ଟଚ ଗୋଟେ ଶିଖେଇକି ପଠେଇବେ ସ୍କୁଲ କୁ ଯୋଉଟା କି ଖରାପ
ଆଜ୍ଞା ମୁଁ ଆମ ଗୋଟେ ବୁଝୁଚି ଖରାପ ଏ ଛୁଇଁବା ଆଉ
ଭଲ କଣ, ମନ୍ଦ କଣ, ବ୍ୟାଟ ଟଚ୍ ଗୁଡ ଟଚ୍ ଗୋଟେ ମାନେ ଭଲ ଭଲ ଭଲରେ ଜଣେ ସ୍ନେହ ମମତାରେ ଜଣେ ଜଣଙ୍କୁ ଗେଲ ମାନେ ଗେଲ କଲା କି କୁଣ୍ଡେଇ ପକେଇଲା ମାନେ ଯୋଉ ପିଠୀ ଟିକେ ହାତ ମାରିଦେଲା ତା ମହତ ଅଛି। ଖରାପ, ଖରାପେ ଉଁ ଛୁଇଁବା ଜାଗା ସବୁ ତାକୁ ବୁଝେଇବେ। ସମ୍ବେଦନଶୀଳ ଜାଗା ଗୁଡାକ ତାକୁ ବୁଝେଇବେ। ଯେ ଏଇ ଏଇ ଜାଗାରେ ଯିଏ ଟ ଟଚ୍ କରିବ ତାକୁ ମାନେ ଆସିକି ଘରେ ଜଣେଇବୁ, ନହେଲେ ବମ୍ ଟିଚର ମାନଙ୍କୁ ଜଣେଇବୁ ନହେଲେ କଣ କରିବୁ? ସେଟା ବୁଝେଇକି ପଠେଇବେ, ଛୋଟ ଛୁଆଙ୍କୁ ସେଟା ଜଣେଇବା କଥା।
ହଁ ଛୋଟ ଛୁଆଙ୍କୁ ଏଥର କ ଯୋଉ ଚକୋଲେଟ ଦେଇକି ନେଇକି ପଳଉଚନ୍ତି। ଏ ସେଇ ବିଷୟରେ ମୁଁ ତାକୁ ଆଗରୁ ବତେଇ ଦେଇଚି ବା। ସେ ବିଷୟରେ ମୁଁ ମୋ ପିଲା ମାନଙ୍କୁ ଆଗେ ବତେଇ ଦେଇଚି କିଏ ଏମିତି ହେଲେ ମୁଟୁରୁ ସେଠୁ ଦୂରେଇକି ପଳେଇବ।
ବର୍ଷା ଦିନ ଯେହେତୁ ହାତ ଧୋଇବା ଭଲ ଭାବେ ଶିଖେଇବେ।
ହଁ।
ଆଉ ଖାଦ୍ୟ ଟିଫନ୍ ଟା କେମିତି ଖାଇବେ? ଆପଣ ଯୋଉ ଖାଦ୍ୟ ବକ୍ସ ଉଁ
ମୁଁ କେବେ ତାଙ୍କୁ ବାହାର ଜିନିଷ ଖାଇବାକୁ ଦିଏ ନା। ସବୁବେଳେ ଘରେ ତିଆରି ଜିନିଷ ହିଁ ଦିଏ।
ଘରେ ତିଆରି ଜିନ ଦେବେ ଆଉ ତେଲ ମସଲା ଟିକେ
ତେଲ ମସଲା ବହୁତ କମ ରେ ତାଙ୍କୁ ଦଉଚି। ସବୁବେଳେ ହଉ କଣ କୁହନି? ସିଝା ମୁଗ ନହେଲେ ଯୋଉ ଭେଦା ମୁଗ ନହେଲେ ସିଝା ସୋଲା ଏଇଗଳା ସବୁ ମାନେ ତାକୁ ପୁରା ମାନେ ମସଲା ମସଲି ପକ କେଇକି ପିଆଜ ଟିକେ ପକେଇକି ତାକୁ ପୁରା ବଢିଆ ସେ ଝାଲ ମ ଝାଲ ମଟର ବଢିଆ ବଢିଆସେ କରିଦେଇକି ତାଙ୍କୁ ଦଉଚି। ସେମାନେ ଖୁସି ବି ହଉଚନ୍ତି ତାକୁ ଖାଇକି।
ଉଁ ହଁ ପନିପରିବା ବି ଆପଣ ୟୁଜ୍ କରିପାରିବେ, ସନ୍ତୁଳା ରୁଟି ସନ୍ତୁଳା ବି ଦେଇପାରିବେ।
ରୁଟି ସନ୍ତୁଳା, ନହେଲେ ରୁଟି ଭଜା, ଏମିତି ସବୁ ଦଉଚି ଆଉ।
ଆପଣଙ୍କର ଘରେ ଛୋଟ ପିଲା ଅଛନ୍ତି କି?
ଆ ଆମର ସବୁ ପିଲା ମାନେ ବଡ ହେଇଗଲେଣି। ଆଉ ମୁଁ ସେଇ କହିଲେ ତ ଆପଣ ଛୋଟ ଛୁଆ ଅଛନ୍ତି ବୋଲି ମୁଁ ସେଇଥିପାଇଁ କହୁଥିଲି ବର୍ଷା ଦିନ ତାପରେ ସମସ୍ତେ ମା ମାନେ ସଚେତନ ହବା ଦରକାର ପିଲାମାନଙ୍କ ପ୍ରତି।
ଆଜ୍ଞା, ଆଜ୍ଞା।
ସେଇଥିପାଇଁ ଟିକେ ପଚାରିବେ ଆଉ।
ହୁଁ, ହୁଁ। ଆପଣଙ୍କ ପିଲା କୋଉଥିରେ ପଢୁଚନ୍ତି?
ନା ଆମର ସବୁ ବଡ ବଡ ହେଇଗଲେଣି। ବେଶୀ ଜଣେ ପଢ଼ୁଚି ଆଉ ଜଣେ ପୁଅ ର ପି ଜି ସରିଚି ଆଉ।
ଓହୋ ଆଉ କିଛି ପିଲାଙ୍କ ବିଷୟରେ କହିଥାନ୍ତି, ପିଲା ଙ୍କ ସହିତ ସବୁବେଳେ ସମ୍ପୃକ୍ତ ହୋଇ ରହିବା କଥା ହେବା ସାଙ୍ଗ ହୋଇ ଖେଳିବା, ମାନେ ମିନିମମ୍ ମାନେ ପିଲାମାନଙ୍କୁ ସବୁବେଳେ ବାହାରକୁ ଛାଡିବା। ପିଲାମାନେ ଯଦି ପରିବେଶ ସହିତ ତ ମିଶିଲେ ତାହେଲେ ଭଲସେ ଭଲସେ ଖୁସିରେ ରହିବେ ଭଲରେ ଆଉ ତମେ ଗୋଟେ ପିଲାକୁ ମୋବାଇଲ ଧରେଇଦେଇକି ଘର ଭିତରେ ରଖିବ। ଛୁଆ ଟା ମୋବାଇଲ ଧରି ଧରି ଧରି ଧରି ତା ମୁଣ୍ଡ ଖରାପ ହେଇଯିବ। ସେନ୍ ସବୁବେଳେ ଖାଲି ମୋବାଇଲ ଚାହିଁବ ଧରିବାକୁ। ପିଲା ପିଲାମାନେ ଯଦି ବାହାର କୁ ଗଲେ ଛୁଆଙ୍କ ସହିତ ଖେଳିଲେ, ଛୁଆଙ୍କ ସହିତ ମିଶିଲେ ସାଙ୍ଗ ହେବେ। ସାଙ୍ଗ ବୋଲିକି କଣ ଜାଣିବେ। ବନ୍ଧୁତା ବୋଲିକି କଣ ଜାଣିବେ। ଖେଳକୁଦରେ ସେଣେ ମନ ଖୁସି ରହିବ। ସେଣେ ପୁଣି ପାଠ ପଢିବାକୁ ବି ଇଚ୍ଛା ହବ। ସେ ଯାହା ଖେଳିଥିବେ କି କଣ କରିଥିବେ ସେ ଆସିକି ଘରେ କହିବେ। କି ବୋଉ ମୁଁ ଆଜି ଏମିତି କଲି, ମୁଁ ଆ ସେମତି ହଁ କେବେ ତାଙ୍କୁ
ଦରକାର। ଘଣ୍ଟେ ଘଣ୍ଟେ ହଉ ବରଂ ସକାଳେ ସନ୍ଧ୍ୟା ରେ ଛୁୁଆଙ୍କ ପ୍ରତି ଧ୍ୟାନ ଦେବା ଦରକାର। ଆଉ ନି ଜ ରହିକି ସେମାନଙ୍କୁ ଖେଳେଇବା ଦରକାର।
ହଁ।
ଆଗ କାଳରେ ଛୁଆ ମାନେ ସବୁ ମାଟି ପାଣି ରେ ଖେଳୁଥିଲେ, ତାଙ୍କର ଇମ୍ୟୁନିଟି ପାୱାର ବଡିର ଭଲ ରହୁଥିଲା।
ଏଥରକ ମା ବାବା ମାନେ ଛୁଆଙ୍କୁ ରୁ ମାନେ ଗୋଟେ ଘରୁ ବି କାଢି ଦଉନାହାନ୍ତି। କାଳେ ତତେ ଧୂଳି ବାଜିବ କି, ଇନଫେକ୍ସନ ହେଇଯିବ କି। ବୁଝିପାଇଲେ?
ଅ ହଁ। ଆପଣଙ୍କ ସହିତ କଥା ହେଇକି ବହୁତ କଥା ବହୁତ ଜିନିଷ ବିଷୟରେ ବୁଝିଲି ଜାଣିଲି।
ଆ ଆ ଆଉ ଆଉ ଅଳ୍ପ କିଛି ଅଛନ୍ତି ଆପଣ ଶୁଣନ୍ତୁ।
ହଁ ହଁ କୁହନ୍ତୁ।
ଆଉ ଶାରୀରିକ, ଆବେଗିକ, ବୌଦ୍ଧିକ ଦକ୍ଷତା ବିକେଶ ବିଷୟରେ ବି ସହାୟ କ କରିଥିବା। ମାନେ ଯଦି ଛୁଆଙ୍କର ଦେହ ପା ଭଲ ଥିବ ତାଙ୍କର ପାଠ ପଢ଼ିବା ବି ରେ ବି ମନ ଭଲ ଲାଗିବ। ଭଲରେ ସେ ଖୁସିରେ ବି ଖାଇବେ, ଖେଳିବେ, କୁଦିବେ। ଆଉ ଯଦି ଖାଦ୍ୟ ଯଦି ଶାରୀରିକ ଯଦି ଖରାପ ଥିବ ନା ଦେହପା ଯଦି ଖରାପ ଥିବ ତାହେଲେ ତାଙ୍କୁ ଖାଇବାରେ ହିଁ ଇଚ୍ଛା ହବନି। ପାଠ ପଢିବାରେ ଇଚ୍ଛା ହବନି କି କଣ କରିବାକୁ ବି ତାଙ୍କର ଇଚ୍ଛା ହବନି ବୁଝିପାଇଲେ।
ହୁଁ ହୁଁ। ତାଙ୍କର ଆସ୍ତେ ଆସ୍ତେ ସବୁ ଜିନିଷ ପ୍ରତି ଇଣ୍ଟ୍ରେଷ୍ଟ ଟା କମିଯିବ। ମାନେ ଆଗ୍ରହ ଟା ଆଗ୍ରହ ଟା ପିଲାମାନଙ୍କର ଆସ୍ତେ ଆସ୍ତେ ପାଠ ପ୍ରତି
ଖେଳକୁଦ ପ୍ରତି ଖାଦ୍ୟ ପ୍ରତି ସବୁ ପ୍ରତି ପୁରା କମିଯିବ। ଆଉ ମୋ କଥା ଆପଣଙ୍କୁ କେମିତି ଲାଗିଲା?
ବହୁତ ଭଲ ଲାଗିଲା ବହୁତ ଭଲ ଲାଗିଲା। ସେଥିପାଇଁ ଧନ୍ୟବାଦ। ଆଉ ଆଉ ଆପଣ କଣ କରୁଥିଲେ?
କିଛି ନାଇଁ ଏଇ ଯାଉଚି ଘର ଖରକିବି ଲୁଗାପଟା ଛାତ ଉପରୁ ଆଣିବି ଲୁଗାପଟା ଭାଙ୍ଗିବି। ତାପରେ ଧୋଇ ଧାଇ ହେଇକି ସନ୍ଧ୍ୟା ଦେବି ଆଉ।
ଓହୋ।
ହଉ ଆପଣ ଯାଆନ୍ତୁ କଣ କରିବେ ଆପଣ ସନ୍ଧ୍ୟା ଦେବେ କି
ହଉ ଆପଣଙ୍କ ବିଶ୍ ଆପଣଙ୍କ କଥା ଶୁଣିକି ବହୁତ ଭଲ ଲାଗିଲା। ଆପଣ ଆଉ କେତେବେଳେ ସମୟ ପାଇଲେ ମତେ ଟିକେ ଫୋନ୍ କରିବେ।
ଆଜ୍ଞା ଆଜ୍ଞା ଆଜ୍ଞା ରହୁଚି ନମସ୍କାର।